ହ୍ୟାଲୋ। ହାଲୋ।
କେମିତି ଅଛ?
ଭଲ ଅଛି। ଆଉ ତମେ?
ହଁ ମୁଁ ବି ଭଲ ଅଛି ଆଉ ଘରେ ସମସ୍ତେ କେମିତି ଅଛନ୍ତି?
ଆଉ ସମସ୍ତେ ଭଲ ଅଛନ୍ତି। ତମ ଘରେ ସମସ୍ତେ ଭଲ ଅଛନ୍ତି?
ହଁ ଆମ ଘରେ ବି ସମସ୍ତେ ଭଲ ଅଛନ୍ତି। ଆଉ? ଆଉ ଆଜି ତୁମେ ବହୁତ ଫ୍ରେଶ ଲାଗୁଛ କିଛି ନୂଆ କରିଛ କି ଆଜି?
ଆଉ କଣ ସକାଳୁ କଣ ସକାଳୁ ଉଠୁଛ? ହଁ ଯେ ଯୋଗ କରେ ବ୍ୟାୟାମ କରେ।
ହଉ ଭଲ କଥା ସତରେ ଆଉ ଆଉ କଣ କଲ?
ପଢାପଢି ବି ସମୟ ସମୟ ପଢାପଢି ବି କରେ।
ହଁ।
ତମେ
ସକାଳୁ ରେ ଟିକେ ଚାଲୁଚି। ତାପରେ ଘର କାମ ସାରିକି ପଢ଼ାପଢ଼ି ପାଇଁ ସମୟ ଦେଉଛି ଆଉ। ଆଉ ତମକୁ ସକାଳୁ ଉଠିବା ପାଇଁ ଭଲ ଲାଗେ।
ସକାଳେ ଉଠେ ହଁ ଭଲ ଲାଗେ।
ହଁ ମୋତେ ବି ବହୁତ ଭଲ ଲାଗେ।
ମୋତେ ବି ବହୁତ ଭଲ ଲାଗେ ମୁ ସକାଳୁ ବି ଉଠେ।
ହଁ ଭଲ ସକାଳୁ ଉଠିବା ବି ଭଲ ଅଭ୍ୟାସ।
ହୁଁ।
ଆଉ
ଆଉ ରଜ ପାଇଁ କଣ ପିପାରସନ ସରିଲାଣି।
ହଁ ରଜ ପାଇଁ କିଣାବି ସରିଲାଣି ଡ୍ରସ ତମର।
ଆମର କିଣା ସରଲାଣି।
ଭଲ କଁ କଣ ଡ୍ରେସ ଆଣିଲ।
ଶାଢ଼ୀ କରଚି ଡ୍ରେସ ବି କରିଚି।
ଭଲ କଥା ଆଉ। ଆଉ ଗରମ କେମତି ହଉଚି ତମ ଆଡେ ସେପଟେ।
ଗରମ ଗରମ ତ ପ୍ରବଳ ହଉଚି। ମଝିରେ ମଝିରେ ବର୍ଷା ହେଲେ ଟିକେ ଥଣ୍ଡା ଲାଗୁଛି।
ହଁ ଆମର ବି ଏପଟେ ବହୁତ ଗରମ ହଉଛି ଫୁଣି ତା ଦେହେରେ ଯୋଉ ଲାଇନ ଉଁ ମାନେ ପାୱାର କଟ୍ ତ ଆଉରି କଷ୍ଟ।
ହଁ ଆମର ବି ଲାଇନ ପଳେଇଥିଲା ଯେ ଦି ଦିନି ପରେ ଆସିଲା।
ଓହୋ। ହଁ ପା ବୋହୁତ କଷ୍ଟ ଆଉ ଆଜି ଉଁ ଖିଆପିଆ ସରଲାଣି।
ହଁ କ୍ଷାପିଆ ଖାଇଥିଲି ସନ୍ଧ୍ୟାରେ ବରା
ଓହୋ। ଆଉ ତବୁ ଚା ପିଇଆ ପାଇଁ ସବୁଠୁ ଅଧିକ ଭଲ ଲାଗେ ନା କଫି ପିଇବା ପାଇଁ ଅଧିକ ଭଲ ଲାଗେ।
ଚା ହା।
ଭଲ ମତେ ବି ଚା ବୋହୁତ ଭଲ ଲାଗେ। ଆଉ ଆଉ ଦିନ ସାରା କାମ ମଧ୍ୟ ସବୁ ଭଲସେ ହେଇଯାଉଛି ତମର।
ହଁ ଏବେ ସ୍କୁଲ ଛୁଟି ଅଛି। ତ ଅ ଆମେ ଘରେ ଏମିତି ଘରେ କିଛି କାମ କରେ ଆଉ।
ଭଲ କଥା।
ହଁ। ରାଣୀ ଅଛୁ କିବେ ରାଣୀ।
ହଁ ସ ଆଉ ଆଉ ରଜରେ କୁଆଡ଼େ ବୁଲାବୁଲି କରିଆ ପାଇଁ ଯିବ ଦୋଳି ଖେଳିବ?
ଆମ ଗାଁ ରେ ଭଲ ରଜ ସେଲିବ୍ରେଟ ନା ଘର ଗାଁ ରେ ବୁଲିବେ ଆଉ।
ଭଲ କଥା।
ଆମ ଗାଁରେ ଡୋରି ଲାଗେ।
ହଁ।
ଆଁ ମାଇକ ଫାଇକ ବି ବାଜେ।
ହଁ ବଢ଼ିଆ। ଆମରବି ସେଇ ଗାଁ ରେ ହିଁ ରଜ ଟା ବହୁତ ଭଲ ଲାଗେ। ଆଉ ରଜ ପୋଡପିଠା କାଇବ ଫୁନି ଦୋଳି ଖେଳିବ।
ହଁ
ଆଉ ତମୁକୁ ମାନେ ଯେଉତ ବେଳେ କିଛି କାମ ନଥାଏ ଫାଙ୍କା ସମୟରେ ତମୁକୁ କଣ କରିଆ ପାଇଁ ଭଲ ଲାଗେ ଅଧିକ?
ପଢ଼ାପଢ଼ି
ହଁ ପଡ଼ାପଡ଼ି କି ଛାଡ଼ିକି ଆଉ ନି ମ ନିଜ ମନ ଖୁସି କରିଆ ପାଇଁ କଣ କରିଆ ପାଇଁ ଭଲ ଲାଗେ ତମୁକୁ?
ମୁଁ ଏଇ ମୋବାଇଲ ଟିକେ ଦେଖେ ଫିଲିମି ଦେଖେ।
ହଁ ଭଲ କଥା। ମୋତେ ବି ଭଲ ଲାଗେ ଗୀତ ଶୁଣିଆ ପାଇଁ ଆଉ
ହଁ ହଁ ମତେ ଟିକେ ଫିଲିମ ଦେଖିଆ ଭଲ ଲାଗେ।
ସବୁଠୁ କଁ କଇଲୁ?
ଫିଲ୍ମ ଦେଖିବାକୁ ଭଲ ଲାଗେ।
ହଁ ଅଁ ଆଉ ତମୁକୁ ସବୁଠୁ କଁ ଖାଇଆ ପାଇଁ ଭଲ ଲାଗେ?
ଫାଷ୍ଟ ଫୁଡ୍
ଭଲ କଥା କିନ୍ତୁ ଅଧିକ ଖାଇବନି ଅଧିକ ଖାଇଲେ ଦେହ ଖରାପ ହବ।
ହ କିନ୍ତୁ ମୁଁ ସବୁ ସବୁଦିନେ ସେଇ ଜିନିଷଟା ହିଁ ଭଲ ଲାଗେ ମତେ।
ହଁ ମାନେ ଆଜି ସବୁ ଜିନିଷ ଯୋଉ ଜିନିଷ ପାଟିକୁ ଭଲ ଲାଗିବ ସେଇଟା ଦେହ ପାଇଁ ଭଲ ନୁହେଁ, ଆଉ ଯୋଉଟା ଦେହ ପାଇଁ ଭଲ ସେଇଟା ପାଟିକୁ ତାର ସ୍ଵାଦ କି କିଛି ଲାଗେନି। ମାନେ ଭଲ ହିଁ ଲାଗେନି। ଆଉ ତପୁ ତମକୁ କୋଉ ସବୁଠୁ କୋଉ ଋତୁ ଭଲ ଲାଗେ ବର୍ଷା ନା ଗ୍ରୀଷ୍ମ, ଶୀତ?
ଶୀତ
ଭଲ ଆଉ ଆଉ ତମ ସାଙ୍ଗ ବିଷୟରେ କିଛି କୁହ। ତମ ଭଲ ହ୍ୟାଲୋ
ହ୍ୟାଲୋ
ହଁ ମୁଁ କହିଲି ଆଉ ତମ ସାଙ୍ଗଙ୍କ ବିଷୟରେ କିଛି କୁହ। ତମକୁ କଣ ଭଲ ଲାଗେ ତମ ସାଙ୍ଗଙ୍କ ଗୁଣ?
ଭଲ ମ ସାଙ୍ଗ ସେତ ବହୁତ ଭଲ। ତାକୁ ଗୀତ ଗାଇବାକୁ ଭଲ ଲାଗେ।
ହଁ
ସେ ସ୍କୁଲ ଟାଇମ ମତେ ବହୁତ ଭଲପାଏ।
ହା
ମୋ ସହିତ ସେ ଦିନେ ମୁଁ ଯଦି ସ୍କୁଲ ବି ନ ଯାଇଥିବି କହିଁକି ଆସିନୁ ଫୋନ କରିବେ ଦାଦା କାହିଁକି ଆସିନି ସେ
ହଁ
ହଁ
ଆଉ
ବଟ ଏବେ ତ ସିଏ ନାହିଁ। ଦୂରରେ
ଓହୋ। ହଁ ମୋ ସାଙ୍ଗ ବି ସେ ମାନେ ହଷ୍ଟେଲ ଟାଇମରେ ଆମେ ବହୁତ ମିଶୁ ସାଙ୍ଗ ହୋଉ। ଏବେ ତ ସମସ୍ତେ ଦୂରରେ ଅଛନ୍ତି ଆଉ ଏତେ
ମୁଇ ସ୍କୁଲ ଟାଇମ୍ ରେ ଗୋଟେ ସ୍କୁଲ୍ ଟାଇମ୍‌ରେ ଗୋଟେ ମୋର ବେଷ୍ଟ ଫ୍ରେଣ୍ଡ ଥିଲା ଆଜି ପର୍ଯ୍ୟନ୍ତ ବି ସେ ଅଛି।
ଭଲ କଥା ମୋର ବି ସେଇ ମୋ ଛୋଟବେଳ ସାଙ୍ଗ ବି ବହୁତ ଭଲ ସାଙ୍ଗ ହୋଇ ମୋର ଅଛି ଗୋଟେ। ଆମ ଘର ପାଖେ।
ଆମେ ସାଙ୍ଗ ହେଇକି ପ୍ରାୟ ୱାନ୍ କ୍ଲାସ୍ ରୁ ଆମେ ପଢ଼ି ଆସିଛୁ। ୱାନ୍ କ୍ଲାସ୍ ରୁ ପୁରା ପ୍ଲସ ଥ୍ରୀ ପର୍ଯ୍ୟନ୍ତ।
ଭଲ ଆଉ। ହଉ।
ଆଉ
ଆଉ ତମକୁ କଉ ଜାଗା ବୁଲିବା ପାଇଁ ସବୁଠୁ ଭଲ ଲାଗେ?
ମତେ ଭଲ ଲାଗେ ପାର୍କ ଫାର୍କ ବୁଲିବାକୁ ଭଲ ଲାଗେ।
ହଁ।
ହୁଁ।
ଆଉ କ
ତମେ କଁ ଖାଇଥିଲ?
ମୁଁ ତ ଏବେ କିଛି ଖାଇନି ଖରାବେଳେ ଖାଇଥିଲି ଭାତ ଡାଲି ଭଜା ଏମିତି ସବୁ ଆଉ।
ହ। ଆଉ। ଆଜି ଦିନ ଟା କେମିତି କଟିଲା?
ହଁ ବହୁତ ଭଲ କଟିଲା ସକାଳୁ ଉଠିଲି ନିଜ କାମ ସାରିଲିି ଆଉ ଏତେ ଗରମ ପାଇଁ ଟିକେ ଦେହଟା ଖରାପ ମାନେ ଭଲ ଲାଗୁନଥିଲା। ତାପରେ ହେ ପୁଣି ଯୋଉ ପୁଣି ପାଠ ପଢ଼ିଲି ଆଉ ଫୋନ୍ ବି ଟିକେ ଦେଖିଲି ଏମିତି ଚାଲିଲା ଦିନ।
ହଁ।
ଆଉ ତମ ଘରେ ସମସ୍ତେ ଭଲ ଅଛନ୍ତି ତ ହଁ।
ଘରେ ଖାଲି ବାପା ମା ଅଛନ୍ତି ଆଉ ମୁଁ।
ଭଲ ଛୋଟ ଫ୍ୟାମିଲି ଆଉ।
ହଁ, ନାଇଁ ବଡ଼ ଫ୍ୟାମିଲି ହେଲେ ବାହାରେ ରୁହନ୍ତି ହଁ ହଁ।
ହୁଁ ଆଉ ତମକୁ ଗଛ ଲଗେଇବା ପାଇଁ ଭଲ ଲାଗେ?
ହଁ ଗଛ ଲଗେଇବା ପାଇଁ ମତେ ବହୁତ ଭଲ ଲାଗେ ମୁଁ ତ ଆମ ବାରିରେ କେତେ ଗଛ ଲାଗେଇଚି।
ସେ ଗଛ ଲଗେଇବ ପୁଣି ତାର ଯତ୍ନ ନବ ପାଣି ଦବ ସେ ବହୁତ ଭଲ ଲାଗିବ।
ହଁ।
ହଁ ଭଲ ଆଉ ସେଇତିରେ ତ ଫୁଲ ଫୁଲ ହେଲେ ଆହୁରି ଦେଖିବା ପାଇଁ ବହୁତ ଭଲ ଲାଗେ ବେଶୀ ଫୁଲ ଗଛ ମାନେ ନିଜେ ଲଗେଇଥିବୁ ନା। ହଁ ଫୁଲଗଛ ବହୁତ ଭଲ ଲାଗେ ଦେଖିବା ପାଇଁ।
ହଁ। ଆ
ଆଉ ଘର ସଜେଇବା ପାଇଁ ତମକୁ କେମିତି ଲାଗେ?
ହଁ ସଯେଇବାକୁ ମତେ ବହୁତ ଭଲ ଲାଗେ।
ହଁ ଭଲ। ସଫା ସୁୁତୁରା ବି ରଖିଲେ ଘର ବହୁତ ଭଲ ଲାଗିବ ମାନେ ବହୁତ ଭଲ ବି ଲାଗିବ ସଫା ବି ଲାଗିବ। ଆଉ ହୁଁ। ଆଉ ଚିତ୍ର କରିବା ପାଇଁ ଭଲ ଲାଗେ ତମକୁ?
ହୁଁ ନାଇଁ ମତେ ଚିତ୍ର କରିବାକୁ ଭଲ ଲାଗେନି ମୋର ଚିତ୍ର ହିଁ ହୁଏନି। ମତେ ଗୀତ ଗାଇବାକୁ ଭଲ ଲାଗେ।
ମତେ ବି ସେମିତି ମତେ ବହି ପଢେଇିବା ପାଇଁ ଭଲ ଲାଗେ ହେଲେ ମତେ ଏତେ ଭଲରେ ଆସେନି ଚିତ୍ର କରିବା ପାଇଁ
ନାଇଁ ମତେ ଗୀତ ଗାଇବାକୁ ଭଲ ଲାଗେ ଆଉ ମୁଁ ଏବେ ଯୋଉ ସ୍କୁ ହେଲେ ଜବ୍ କରୁଚି ସେ ସ୍କୁଲରେ ଆମ ମାଆଙ୍କର ଯେତେଟା ପ୍ରାର୍ଥନା ଅଛି ମୋତେ ଗାଇବାକୁ ଭଲ ଲାଗେ ମୁ ଗାଏ
ବଢ଼ିଆ ଭଲ ପ୍ରାର୍ଥନା ବି କଲେ ଭଲ ପ୍ରତିଦିନ
ହଁ।
ମନକୁ ଶାନ୍ତି ମିଳିବ ଖୁସି ବି ଲାଗିବ। ଆଉ ଆମ୍ବ ଖାଇବା ପାଇଁ କେମିତି ଲାଗେ ଏବେ ତ ବହୁତ ସାରା ଆମ୍ବ ହେଉଥିବ।
ହ୍ୟାଲୋ।
ହଁ ମୁଁ କହିଲା ଆମ୍ବ ଖାଇବା ପାଇଁ କେମିତି ଲାଗେ ତମକୁ?
ଆମ୍ବା ତ ମୋର ଫେବରାଇଟ୍।
ଭଲ ଏବେ ତ ଆମ୍ବର ଇଏ ଆଉ ଚାଲ ଖାଉଥିବ ତୁମେ ଆଉ ସବୁବେଳେ ବଢ଼ିଆ।
ପ୍ରତିଦିନ ଗଲେ ପ୍ରତିଦିନ ହିଁ ଯିବି ଟ୍ୟୁସନ୍। ଆମ୍ବ ଧରିକି ହିଁ ଆସିବି।
ଭଲ ଛୁଆମାନଙ୍କୁ ପାଠ ପଢଉଥିବୁ ତୁ ଭଲ ଖୁସି ଲାଗୁଥିବ ନା ଛୁଆମାନାଙ୍କ ସହ ସମୟ ବିତେଇକି
ହଁ ମୁଁ ଟିଉସନ୍ କରିବି ସ୍କୁଲରେ ବି ଅଛି।
ଭଲ କଥା।
ହଁ।
ଭଲ ଏଇ ଶିକ୍ଷକ ଲାଆଇନ ହିଁ ଭଲ ମାନେ ପାଠ ପଢ଼ାରେ। ଟିଚରସିପ ହି ଭଲ ସବ ହଁ ଏତେ ବି ଦୁ ଦୁଖ ବି ଲାଗିବନି ଛୁଆମାନଙ୍କ ସହତ ସମୟ ବିତେଇକି ବହୁତ ମାନେ ଭଲ ଲାଗିବ।
ହଁ।
ଆଉ ରୋଷେଇ କରିବା ପାଇଁ ତମକୁ କେମିତି ଭଲ ଲାଗେ?
ରୋଷେଇ ତ ଭଲ ଲାଗେ।
ହଁ।
ହେଲେ ମୁଁ କରେନି।
ଓହୋ ହଉ ଆଉ ହଉ ଆମେ ପରେ କଥା ହେବ ଆଉ।
ହ ଠିକ୍ ଅଛି।